ହାଲୋ।
ପ୍ରଣାମ ବାନ୍ଧବୀ।
ପ୍ରଣାମ ବାନ୍ଧବୀ କଁ କରୁଚନ୍ତି?
ଏଇ ଶଇଲାଣି ରୋଷେ ବାସ ଶଇଲାଣି ବସ୍ଚି ଆଉ।
ହଁ ମୋର ବି ରୋଷେଇ ବାସ ଶଇଲାଣି ମୁଁ ବି ଆସିକି ଏଇ ବାରି ଫାରା ଟିକେ ବୁଲୁଛି ଆଉ। ହଁ।
ହୁଁ ଇଏ ତ ବର୍ଷ୍ ଷା ଦିନ ଏଇନା ବାରିଆଡେ ସବୁ ଅଳିଆ ମଳିଆ ଯୋଉ ଗଛ ଅନା ବନା ଗଛ ଓପାଡୁଥିବେ ଆଉ।
ହଁ ବା ସେଇ ଅଳିଆ ଫଳିଆ ରା ହେଇଚି। ଏଇ ଚାରିିକର ଯାଁକ ଟିକେ ଏଇ ଦୁବ ଫୁବ ସବୁ ମାଡି ଯାଇଚି। ଆଉ ସେଇରାକୁ ଗୋଟୋ ଦାଉଲି ଧରି
ସେ ଅନା ବନା ଗଛ ସବୁ ଓପାଡି଼ ଦିଅନ୍ ତୁ। ନହେଲେ ଆପଣ ଯୋଉ ଜହ୍ନି ଭେଣ୍ଡି ଗଛ ଲଗେଇଛନ୍ତି ସବୁ ପୋକ ଖାଇଯିବ।
ହଁ ବା ସେ ନାଳ ନର୍ଦମା ପୁଣିଆ ଟିକେ ହେଇଥିଲା ଗାଧୁଆ ପାଣି ଫାଣି ରହିଥିଲା। ଆଜି ଟିକେ ଖରା ଦେଖେଇଛି ତ ଆଉ ସେଇଥିପାଇଁ ଟିକେ ଆସିକି ଏଇ ଫାଉଡ଼ା ରେ ଧରିକି ରାମ୍ପି ଦେଲେ ଟିକେ ପାଣି ଟା ଇଏ ହେଇଯାଉଛି ହେରା କୁହନା କୁହନା। ସେ ଯୋଉ ମଶା ହୋଉଛି ରାତିରେ କଣ ଶୋଇ ଦଉଛନ୍ତି। ଆମେ କଣ କରୁଥିଲ।
ଏଇ ବସିଥିଲି ଆଉ କଣ କିଛି କାମ ନଥିଲା ଆପଣ ବାନ୍ଧବୀ ଫୋନ ଗଲେ ଆଉ ଏବେ ଆପଣଙ୍କ ସହିତ ବାର୍ତ୍ତା କରୁଛି ଆଉ।
ହଁ ବା ମୁଁ ଏଇ ବାରିଘର ଟିକେ ସଫାସୁତୁର କରୁଛି।
ଆଉ ଭଲ ନା ଆଉ ସଫାସତୁର ନ କଲେ ପା ମଶା ଖାଇ ମଶା ଯୋଉ ଇଏ ସବୁ ଉଁ ସାପ ଜୀବ ଜନ୍ତୁ ସବୁ ଆସିକି ପଶିବେ ସେଇରା ସବୁ ପରିଷ୍କାର କରିବା କ ଥା ନା ଆଉ ପରିବେଶ ଯେତେ ପରିଷ୍କାର ପରିଛନ୍ନ ରଖିବ ସେତେ ଆରୋଗ୍ୟ ରହିବ।
ହଁ ଏଇ ଛୁଆ ପିଲା ପଳେଇଛନ୍ତି ବିଦ୍ୟାଳୟକୁ ରୋଷେଇ ତ ସାରି ସାରିଲିନି। ମୁଁ କହିଲି ଯାଏଁ ଏଇ ନାଳଟାରେ କାହିଁ ପାଣି ରା ଅଟୁକୁଛି ଜମା ଯାଉନାହିଁ। ସେଇୟଆକୁ ଗୋଟେ ଫାଉଡ଼ା ଆଣିକି ଟିକେ କୋଡି଼ ଦେଲି ସେ ପଳେଇଗଲା ପାଣି ଟା ହେ ଘାସ ପତର ଟିକେ ତାଞ୍ଛି ତୁଞ୍ଛି ଦେବି ଆଉ ଆଉ କଣ ରୋଷେଇ କରିଛନ୍ତି?
ମୁଁ ଥରେ ଅ ପା ଅଧ୍ୟୟନ କରୁଛନ୍ତି।
ହେଇ ସାନ ପୁଅଟି ଯାଉଛି ପ୍ରଥମ ଶ୍ରେଣୀରେ ପଢ଼ୁଛି।
ହୁଁ।
ବଡ଼ ପୁଅଟି ସେଇ ଚତୁର୍ଥ ହେଲା ଆଉ।
ହୁଁ।
ଆଜି ତ ଗୁରୁବାରେ। ଆଉ କଣ ତମର ସବୁ ରୋଷେଇ ବାସ କରୁଚ?
ଅରୁଆ, ଡାଲମା, ଶାଗ ଭଜା ଆମ୍ବ, କାକୁଡ଼ି ଏଇ ସବୁ ନିତିଦିନିଆ ଖାଦ୍ୟ ଆଉ।
ହଁ ଆମର ବି ସେଇ ଅରୁଆ କରିଚି ଡାଲମା କରିଚି। ବଡ଼ି ଟିକେ ଚୁରି ଦେଇଛି ଆମ୍ବ ଏ ଛୁଆ ବି ଖାଇଦେବେ ଆଉ।
ଛୁଆ ଖାଦ୍ୟ ସବୁ ଖୁସିରେ ଖାଇ ଦଉଥିବେ ଆମ ପୁଅ ଭଳିଆ କିଏ ଦୁଷ୍ଟ ଅଛି।
ନାଇଁ। ନା ମୋ ପୁଅର ଅରୁଆ ଡାଲମା ହେଲେ ତାଙ୍କର ଭଲ ଆଉ ଛୁଆ ଇସ୍କୁଲ ରୁ ଆସିବେ ଗୋଟେ ରେ ମାଧ୍ୟମନ ଭୋଜି କଣ ଦିଆଯାଉଛି ସ୍ କୁଲରେ ଛୁଆ ଖାଉଛନ୍ତି ଆଉ ତଥାପି ପଳେଇ ଆସିକି ଘରେ ଖାଇବେ ଆଉ। ଆଉ ତମ ପୁଅ କୋଉ ଥିରେ ପଢ଼ୁଛି କି?
ନାଇଁ ଅଙ୍ଗନବାଡ଼ି ଯାଉଛି।
ହଁ ଅଁ ପୁଅର ଭଲ ପାଠ ହଉଛି ନା?
କଣ ଅଙ୍ଗନବାଡ଼ି ରେ ପାଠ ପଢ଼ଉଥିବେ ନାଚ ଗୀତ। ଏଇ ବଲ ଫୁଟବଲ୍ ଦଉଛନ୍ତି ଖେଳିବାକୁ ସିଏ କଣ ପାଠ ପଢ଼ିଲାଣି ସ୍କୁଲ ଗଲେ ମାଷ୍ଟର ମାନେ ବେ ବିଦ୍ୟାଳୟରେ ଶିକ୍ଷକ ମାନେ। ବିଦ୍ୟା ଶିଖେଇବେ ଆଉ ସିଏ କଣ ଗଲାଣି।
ଏ ପାଣି ମଳ ଏ ପାଣି ମଳେଇ ରହି ଯାଇଥିଲା। ସେ ପାଣି ରହି ରହି କଣ ଟିକି ଟିକି ସବୁ ନାଙ୍ଗୁରା ବାଗେ ପୋକରା ହେଇଛନ୍ତି। ଏଇ ବିଚିଙ୍ଗି ପାଉ ଡର ଟିକେ ଆଣିକି ପକେଇଦେଲି ସେ ପୋକରା କଣ ହାଳୁ ହାଳୁ ହେଇ ବାହାରିଲେ ଆଜି।
ହଁ ବା ସେଇ ବର୍ଷା ଦିନେ ସେ ସବୁ ହୁଏ।
ଏଇ ଯୋଉ ଆଜି ଟିକେ ଖରା ଦେଖେଇଛି ପାଗ ଟିକେ ହେଇଛି। ଆଉ ସେଇଥିରେ ପକେଇଦେଲେ ସେ ପୋକ ଫୋକଗୁରା ଯଦି ମରିଯାଆନ୍ତି।
ହଁ ମରିଯିବେ ଯିବାଣୁ ସବୁ ମରିଯିବେ ବ୍ଲିଚିଙ୍ଗ ପାଉଡ଼ରଟା ବା ତାଙ୍କ ପାଇଁ।
ଏ ଗାଈ ଧିହରେ ବା ନାଗୁଛି ଏଡିକି ଏଡିକି ଟିଙ୍କ। ସେ ଗାଈ ଘରେ ତାର ର କ୍ତ ପିିକି ଏଡେ ଏଡେ ଟିଙ୍କ ସେଗୁରା ହେଇଛି ମୁଁ। କାଲି ଗୁହାଳକୁ ଯାଇଥିଲି ସଞ୍ଜ ବେଳେ ଦେଖିଲା ବଳୁ ସେ ଗାଈ ରେ ନାଗିଛି ଯେ। ତା ନାଙ୍ଗୁଳ ଫାଙ୍ଗୁଳ ସବୁ ଆଡେ ଖାଲି ଏଡେ ଏଡେ ଟିଙ୍କ ମଶା ନାଗୁଛନ୍ତି। ଏଇ ଅଳିଆ ଦିଟା ଥିଲା ସବୁ ଶୁଖେଇ ସାକେଇକି ରଖ ରଖିଛି ସନ୍ଧ୍ୟା ବେଳକୁ ଧୂଆଁ ଦେବି ହଁ। ଟିଙ୍କ ହୋଇଯାଇଛି ଗାଈ ଦିହରେ।
ଓ ଲିମ୍ବପତ ତ୍ରର ବାଟିକିରି ତା ଯୋଉ ବଟାକୁ ହଁ ହଳଦୀ ମିଶେଇକି ତାଙ୍କ ଦେହରେ ବୋଳିକି ଗାଧେଇ ଦଉନ।
ହଁ ସେଇଆ କରିବି ନହେଲେ ଆଉ। ମୋ ଶାଶୁର କଣ କରିଲେ ସେ ପାଉଁଶ ଏତେ ହଣ୍ଡା। ଆଣିକି ତାଙ୍କ ଦେହରେ ବୋଳିଦେଲେ କହିଲେ ଯିବେ ବୋଲିକି। ତଥାପି ଖସିକି ପଡିଛନ୍ତି ଗୋଟେ ଗୋଟେ ଆହୁରି ଅଛନ୍ତି ଆଉ ଦେଖିବା ଭଉଣୀ ତମେ। କହିଲାରୁ ସେ ହଳଦୀ ନିମ୍ବ ପତ୍ରକୁ ବାଟି ଦେବି।
ହୁଁ ଏ ଶିଳରେ ତ ଦି ଘସରା ଦବ ଏକାଥରେ ହେଇଯିବ ବିରି ବଟା ଶିଳ ଥିବ।
ହଉ ଭଉଣୀ ସେଇୟା କରିବି ଆଉ।
ଆଉ ଯାହା ବିଲେ ହଉଛି ଗୋମା କଥା ନା ଆଉ। ପିଇକରି ଛୁଆ ଆମର ତାକତ ବଳ ହବ। ଆଉ ତାଙ୍କୁ ସେବା କରିବା କଥା ନା ଆଉ।
ହଁ ସେ ଗାଈରା ସଞ୍ଜ ହେଲା ଠାରୁ ଯୋଉ ଆସିକିନା ତ ଫିଟା ହଉଛନ୍ତି। ଆଉ ଗୋରୁ ଫିଟା ହେଉଛନ୍ତି ଖାଇ ପିଇକି ଆଇଲା ବେଳକୁ ସେ ଦେହରେ ମେଞ୍ଚେ ଲେଖା ମଶା ଡାଆଁଶ ସବୁ ପଳାନ୍ତୁଣି ଏଇ କୁଟା ଦିଟା ଖେଳେଇ ଖାଳେଇକି ରଖିଛି ସଞ୍ଜ ବେଳେ ଧୂଆଁ ଟିକେ ଦେଇଦେବି।
ସେଇ ଯୋଉ କୁଟା ଲଗାଉଛନ୍ତି ସେଥିରେ କଞ୍ଚା ଏ ଯୋଉ ଯୋଉ ଦିଟା ଲିମ୍ବ ପତର ପକେଇ ଦଉନାହାନ୍ତି ସେ ସେ ଧୂଆଁ ଟା ଭଲ। ମଶା ଡାଆଁଶ ହେବେନି। ସେ କୁଟା ନିଆଁରେ ଯୋଉ ଦିଗଣ୍ଡା ଦଶଟା ନିମ୍ବ ପତ୍ର ପକେଇ ଦଉନାହାନ୍ତି ବଢିଆ ଆଉ ମଶା ଫଶା କାମୁଡିବେନି ରାତିରେ।
ଆଚ୍ଛା ହେଲା ପାଇଁଆ ସେଇୟା ହଉଛନ୍ତି ଆଜି ଟିକେ ଭଲ ପାଗ ଦେଖେଇଛି। ଏଇ ଯୋଉ ଖରା ହଉଛି। ସବୁ ଅଳିଆ ମଳିଆ ଆଣିକି ସବୁ ଶୁଖେଇଛି ସନ୍ଧ୍ୟା ହେଲେ ସେ ଗୁହାଳ ଚାରିିକର ଯାଙ୍କ ଧୂଆଁ ଟିକେ ନ ବୁଲିଲେ ସେ ଗୋରୁ ଜମା ଶୋଇ ପାରୁନାହାନ୍ତି। ଆଡ଼େ ମଶା ଘରେ ଭିତରେ ଖାଲି ପଶିଯାଉଛି। ଛୁଆ ପିଲା ଘର ଆଉ ଧଳା ଧଳା ଏଡେ ଏଡେ ମଶା। ଆଉ ଭଉଣୀ ଅରୁଆ ଡାଲମା ହେଇଚି। ଖାଇବ ଆଉ ଆମର ବି ସେଇ ଅରୁଆ ଡାଲମା କରିଦେଇଚି ଆଉ ଖାଇଦୋମୁ ସେଇଆକୁ ଆଉ।
ହଁ ଆ ଛୁଆ ଯୋଉ ଥିରେ ଖୁସି ହେଇକିରି ଖାଦ୍ୟ ଖାଉଛନ୍ତି ସେଇ ସବୁ ଘରେ ରୋଷେଇ କରିବା କଥା। କଥା ଆଉ ଯେମିତି ଖୁସି ଖୁସି ଖାଇଦେବେ ଆଉ ଆନନ୍ଦରେ।
ଏଇ ବର୍ଷା ହେଲାଣି ଆମ୍ବ ଟିକେ ଦେଖିକି ଖାଉଥିବ ଏଇ ଆମ୍ବରେ ସବୁ ପୋକ ଫୋକ ହୁଏ ନା କି ବର୍ଷା
ହଁ ବା ସେଇଗୁଡା ତ ମେଞ୍ଚେ ମେଞ୍ଚେ ହେଇଯାଉଛନ୍ତି ବର୍ଷା ହେଲା ଠାରୁ। ଏ ପିଜୁଳି ଗୋଟେ ଖାଇ ହୋଉନି ସେଥିରେ ଖାଲି ପୋକ।
ହଁ ପା ଆମର ସେମିତି ପିଜୁଳି ଗଛ ଟିଏ ହେଇଛି ଯେ ସେ ପିଜୁଳି ଗଛରେ ଜମା ଖାଇହୋଉନି ଏଇ ବର୍ଷା ହେଲା ଠାରୁ ସେ ପିଜୁଳି ଖାଲି ହଳଦିଆ ହେଇକି କଣ ପାଚି ଯାଉଚି। ତାକୁ ଫାଳ କରିଦେଲା ବେଳକୁ ପାଣିଚିଆ ପାଣିଚିଆ ନାଗୁଚି ତା ଦେହରେ ଖାଲି ଧଳା ଧଳା ଟିକି ଟିକି ଦଶୀ ପୋକ ପୁଣିଆ ହେଇଯାଇଛନ୍ତି।
ନା ନା ଖାଇବାକୁ ଦବନେଇ ଛୁଆଙ୍କୁ ମୁଁ ପା ଦିଏ ନା ସେଥିଲାଗି। ମୋ ପୁଅ ତ ଦାନ୍ତ ବିନ୍ଧୁଛି ପୋକ ଖାଇଯାଇଛି ଦାନ୍ତ ଆଉ ସେ ସେ ପିଜୁଳି ଖାଇ ପାରୁନି।
ଆଡୁ ସାଡୁ ଛୁଆ ଯୋଉ ଖାଉଚି ତ। ଚକଲେଟ ଫକଲେଟ ସେଇଗୁଡା ଖାଇକି ଏଇଆ ହୋଉଛନ୍ତି ଆଉ।
ତାର ସବୁ ଯାଁକ ଦାନ୍ତ ପୋକଖିଆ ଦାନ୍ତ ଗୋଟିଏ ଗାତ ହେଇଯାଇଛି ଯେ ସେଥିରେ ରୁ ରୁଟି ପଶି ଯାଉଛି ଭାତ ପଶି ଯାଉଛି ସବୁ ପଶି ଯାଉଛି। ଦାନ୍ତ ବିନ୍ଧୁଛି ଆଉ ଭାତ ଖାଉନାହିଁ କାନ୍ଦୁଛି।
ଏଇଠି ଟିକେ ଧୂଆଁ ଧୂଆ ଦେଇଦେଇଛି ନଗେଇ ଦେଇଛି କଣ କହିଲେ ଏଇ ଯୋଉ ଅଳିଆ ମଳିଆ ଖାଲି ପଲିଥିନ ନା ଜରି ସେଇଗୁରା ସବୁ ଆଣିକି ନଗେଇଦେଲି ଧୂଆଁରା ଏ କି ଗନ୍ଧ ଗନ୍ଧୋଉଛି ସେଇ ଜରି ରା।
ହଁ ସେ ପ୍ଲାଷ୍ଟିକ ଗୁଡା ବା ଜମା ରୁ କୁଆଡେ ଯିବନି ତାକୁ ସବୁ ପୋଡିଦବ।
ତାକୁ ସବୁ ଏ ସବୁ ଠୁଳେଇ ଦେଇଥିଲି। କଥା ତ ହୋଉଛି ଘର ଦୁଆର
ପୋତିବ କାଇଁ ନିଆଁ ନଗେଇଦିଅ ଧୂଆଁ ହେଇଯାଉ ବିଶୁଦ୍ଧ ଆଉ ବାୟୁ ପ୍ରଦୂଷିତ
ଆଉ
ହଁ ଯେ ସେ ଧୂଆଁ ଗୁଡା କିନ୍ତୁ ଭାରି କ୍ଷତିକାରକ ସେଠୁ ନିଆଁ ଲଗେଇ ଦେଇକିରି ପଳାନ୍ତୁ। ନହେଲେ ବିଶୁଦ୍ଧ ହେଇଯାଉଛି ବାୟୁ ପ୍ରଦୂଷିତ ହବ। ସେ ସବୁ ନିଶ୍ଵାସ ପ୍ରଶ୍ଵାସ ନେଲେ ଦେହକୁ କ ଷ୍ଟ ଅନୁଭବ
ନାଁ। ନାଇଁ ମ ଭଉଣୀ ଧୂଆଁ ନଗେଇ ଦେଇଛି ଏଇ ଗଛ ମୂଳରେ ଟିକେ ବସିଛି ଖରା ଟା ଜୋରରେ ହୋଉଛି।
ଏଇ ଖରା ବେଳେ କାହିଁ ଲଗଉଥିଲେ ଲଗେଇ ଥାନ୍ତେ ଯଦି ଚାରିଟା ବେଳେ ସନ୍ଧ୍ୟା ବେଳେ ନହେଲେ ସକାଳୁ। ଇଏ ଏତେ ଜୋରରେ ଟାଣ ଖରାରେ
ମୋ ଛୁଆରା ଭାରି ଚଗଲା ଚାରିଟା ବେଳେ ଜମା କିଛି କାମ କରେଇଦେବେନି ଏଇ ପଳେଇଛନ୍ତି ବିଦ୍ୟାଳୟକୁ ବୋଲିକି ଟିକେ ଆସିକି ଧୂ ସେଇ ଦେବି ବୋଲି ସେଇଗୁରା ଆଡୁ ସାଡୁ କାମ ଟା ଟିକେ କରିଦେଲି। ଏଇ ସଇଲାଣି ଯିବି ଧୋଇ ଧାଇ ହେବି ଖାଇବି।
ଆପଣଙ୍କ ଶାଶୁ ଶ୍ୱଶୁର ସବୁ ଘରେ କିଏ କିଏ ଅଛନ୍ତି?
ମୋର ଶାଶୁ ଶଶୁର ଆଉ ଦି ପୁଅ ଯା ଗୋଟେ
ହୁଁ ଆଉ ଯୋଥ ପରିବାର।
ହଁ ଆମର ବଡ ପରିବାର।
ସବୁ ଖାଇଲେ। ଏ ମିଶିକିରି ମିଳିମିଶିକିରି ସବୁ କାମ କରିଦବ କିଛି ଜଣା ପଡିବନି। ଆଉ ଗପସପ ବସିକି ହବ ଆଉ ପର ଆଲୋଚନା କରିବ ନାଇଁ। ଉଁ ଘରେ ବସିକି ସୁଖରେ ଆନନ୍ଦରେ ରହିବ ଆଉ।
ନାଇଁମ ଏଇ ଆଇଛି ଏକାଥରେ ବାରିକି ଏକାଥରେ ଧୋଇ ଧାଇ ହେଇକି ଯିବି ଗୋଟେ କଦଳୀ ପତ୍ର ଟେ ନେଇଯିବି।
ହଁ ମଞ୍ଜ ପତ୍ର ଦେଖିକି ନବ ଅରୁଆ ଡାଲମା ମଞ୍ଜା ପତ୍ର କ୍ତ୍ରରରେ ଭଲ ଲାଗେ।
ହଉ ଅରୁଆଡାଲେମା ଟେ। ଏଇ ଆମର ର ଗୁରୁବାରକୁ ଗୁରୁବାର ଅରୁଆ ଡାଲମା କରିଦିଅଉ। ହଁ ଛୁଆ ବି ଭଲ ପାଆନ୍ତି ଆମେ ବି ସ୍ତ୍ରୀ ଆମର ବି ସ୍ତ୍ରୀ ଲୋକମାନଙ୍କର ବାର।
ସ୍ତ୍ରୀ ଲୋକ ମାନେ ଲକ୍ଷ୍ମୀଙ୍କ ସ୍ଵରୂପ। ଆଉ ମା ତମ କନ୍ଧରେ ବସିବେ ତମ ହସ୍ତରେ ବସିବେ ତମ କଣ୍ଠରେ ବସିବେ। ମା ଅନ୍ନପୂର୍ଣ୍ଣାଙ୍କ ସ୍ଵ। ଉୁଁ ମଞ୍ଜ ପତ୍ରରେ ଶାସ୍ତିକ ଭୋଜନ କରିବେ ଆଜି ଆଉ ନା କଣ।
ଖାଇଦବା ଦିଟା ବକତେ ତ ଖାଇବୁ ଆଉ।
ଆଉ ଯାଆନ୍ତୁ ଆପଣ ବାନ୍ଧବୀ ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା। ପାଛ ବି ବାଛା ବି ବିଷୟରେ କହିଲେ ଆଉ ଛୁଆ ପିଲାଙ୍କ ବିଷୟରେ ବି କହିଲେ ସେଥିପାଇଁ ଶୁଣିକି ଧନ୍ୟବାଦ। ଆଉ ଆପଣ ଯାଆନ୍ତୁ ଖାଦ୍ୟ ଗ୍ରହଣ କରିବେ ପରେ ଆଉ କେତେବେଳେ ଉଉଁ। ବା
ହଁ ହଁ ସୁବିଧା ହେଲେ ଫୋନ୍ କରମି ଆପଣ ଉଠେଇବେ।
ଆଜ୍ଞା।
ହଉ ମା ରଖୁଛି ଆଉ ହଁ ରଖ।